ଓ କଣ କରୁଚନ୍ତି।
ମୁଁ ଏଇ ବସିଥିଲି ଏମ୍ ଆପଣ।
ଆମେ ଛାତରେ ଦେଖୁଚୁ।
କଣ।
ଆକାଶକୁ।
ଓହୋ ଆକାଶ ଦେଖି ନାହାନ୍ତି କି?
ନାଇଁ ମାନେ ସନ୍ଧ୍ୟା ବେଳେ ଛାତ ଉପରେ ଆଟା ତ ଟାଉନ ଆଉ କୁଆଡେ ବସିବାକୁ ନାହିଁ ଏନା ପାର୍କକୁ ଗଲେ। କାଲିକ ଯୋଉଭଳିଆ ହଉ ଥିଲେ କାଲି ସେଇ ଜିନିଷ ଗୁରା ଦେଖିବା ଅପେକ୍ଷା ଛାତ ଉପରେ ଦେଖିବାକୁ ଆକାଶ ଟା ଭଲ ଲାଗୁଛି।
ହୁଁ ହୁଁ। ମୁଁ କହିଲି ହଁ ଭଲ।
ଭଲ।
ହୁଁ।
ଆସି କମ୍ପାନୀ ନେବେ କି।
ନାଇଁ ନାଇଁ ମୁଁ କୁଆଡେ ଯାଉନି କାହା ସହିତ।
ଯାଉନୁ କା ସହିତ।
ନାଇଁ ମୋ ହଜବେଣ୍ଡ ମନାକରିଛନ୍ତି।
ଆଉ ତାହେଲେ ନଯାଆନ୍ତୁ।
ନାଇଁ।
ହେଟା ଭଲ ନାଇଁ।
ମୁଁ କେବଳ ମୋ ହଜବେଣ୍ଡଙ୍କ ସହିତ ଯାଏ ଆଉ କାହା ସହିତ କୁଆଡେ ଯାଏନି।
ରେଡ୍ଡି ରେଡ୍ଡି ତାର ୟେସ୍ ୟେସ୍ ଆଉ ତାହେଲେଏ-ଏ-ଏ ଏଇ ଆପଣଙ୍କ ହଜବ୍ୟାଣ୍ଡଙ୍କୁ ନେଇ ଏବେ କୁଆଡେ ଯିବାର ପ୍ଲାନିଂ ଅଛି?
ଏବେ ନାଇଁ କୁଆଡେ ଯିବାର ପ୍ଲାନିଙ୍ଗ୍ ନାହିଁ ଦେଖିବା ଆଉ
କେ
ଦେଖିବା ଆଉ।
ଓ ଏବେ ପ୍ଲାନିଂ ଫ୍ଲାନିଂ କିଛି କରିନାହାନ୍ତି? ଆଉ ଆମ ଆଡେ କୋଉ‌ ହଁ ହଅ-ଅ ଆମ ଆଡେ ବୁଲି ଆସୁନାହାନ୍ତି ଆମ ଆଡେ ଭଲ ଭଲ ଜାଗାଗୁରା ଅଛି ତ ଆପଣଙ୍କ ହଜବେଣ୍ଡ୍ ଆଉ ଆପ୍ ଆପଣ ଯେବେ ବୁଲି ଆଇବେ। ଆଉ ଆପଣ, ଆଉ ମାନେ ମୁଁ କହିଲି କି ଆପ୍ ଆପଣ ସାଙ୍ଗଙ୍କୁ ବି କହିବେ ତାଙ୍କ ହଜବ୍ୟାଣ୍ଡଙ୍କୁ ବି ଧରିକି ଆଇବେ। ମୁଁ କହିଲି ହଁ ଆମର ଅଛି ଆଡେ ଏକାମ୍ର ପାର୍କ ଏକାମ୍ର ବନ। ଗୋଟେ ଅଛିଇ-ଇ-ଇ-ଇ ମାନେ ଇନ୍ଦିରା ଗାନ୍ଧୀ ପାର୍କ। ତାପରେଏ-ଏ-ଏ ମାନେ ଜୁଲୋଜିକାଲ ଗାର୍ଡେନ। ତାପରେ ଅଛି ବଟାନିକାଲ ଗାର୍ଡେନ, ତାପରେ ଅଛି ଲିଙ୍ଗରାଜ, ଧଉଳି। ଉଦୟଗିରି ତାପରେ ଅଛି ଖଣ୍ଡଗିରି। ତାପରେ ଅଛି ରାଜାରାଣୀ ଟେମ୍ପ୍ ମ୍ପଲ୍ ମୁକ୍ତେଶ୍ୱର୍ ଟେମ୍ପଲ୍ ତାପରେ ଅଛି କେତେ ବହୁତ ଅଛି ଆଉ ଯଦି ଆମ ଆଡେ ଆ ଆସିବ, ଦେଖିକି ଯିବ। ତମେ ଆଜ୍ଞା ମୁଁ ଦେ ବିନ୍ଦାସ ଅଛି ବିନ୍ଦାସ। ଆପଣ?
ସେଇଭଳିଆ ଆଉ।
ଆଉ ଆପଣଙ୍କ ହଜବ୍ୟାଣ୍ଡ୍?
ହଁ ସେ ବି ଭଲ ଅଛନ୍ତି, ତାଙ୍କ ଦେହ ଟିକେ ଭଲ ନାହିଁ ସେ ଖାଲି ପତ୍ ପତଳା ହେଇ-ହେଇ ଯାଉଛନ୍ତି।
ହଁ, ଆଉ ତାଙ୍କୁ ଖାଇବାକୁ ଦଉନାହାନ୍ତି ବେଶୀ ବେଶୀ।
ସେ ଖାଉନାହାନ୍ତି ପା ଯେ ଯେତେ କହିଲେ ବି ଖାଲି ସବୁବେଳେ ଏମିତି କେୟାରଲେସ୍ ହଉଛନ୍ତି। ବାପା ବୋଉ ଯେତେ ଯିଏ ଯାହା କହୁଛନ୍ତି। କେହି କିଛି କହୁନାହାନ୍ତି ଏଇ ଯେ ସରି ମାନେ ସେ କିଛି କରୁନାହାନ୍ତି ନିଜର
ଓହୋଃ ଆ ତାଙ୍କୁ ପନିଶମେଣ୍ଟ୍ ଦରକାର।
ହୁଁ
ଦେବେ ପନିଶମେଣ୍ଟ୍?
ତାଙ୍କୁ ଦେଇପାରୁନି, ମୁଁ ନିଜେ ଟଲରେଟ୍ କରିପାରିବିନି।
ନା ତମେ ଦବ ନା ଆଉ କାରଣ ମାନେ ସିଏ ଆକ୍ଚୁଆଲି ଯଦି ତମକୁ ସେ ମାନୁଛନ୍ତି। ନା, ତମେ ଦବା ଦରକାର।
ସେ ମତେ ମାନୁନାହାନ୍ତି।
ଗୋଟେ ଥର ତ କୋଶିଶ୍ କରିକି ଦେଖ।
ହଁଅ-ଅ-ଅ କରିବା ଆଉ।
ହଁ ଗୋଟେ ଥର କୋଶିଶ୍ କରିକି ଦେଖ, ତମେ ଯଦି ଆମ ଆଡେ ବୁଲି ଆସିବ ସବୁ ଜାଗାଗୁଡା ବୁଲି
ମୁଁ ତାଙ୍କ କଥାଗୁଡା ମାନୁନି ନା ପାଠ ପଢୁନି ସେଥିପାଇଁ ମୁଁ ତାଙ୍କ ଉପରେ କିଛି କହିପାରୁନି। ମତେ ଡର ଲାଗୁଛି, ମୁଁ ତାଙ୍କ କଥାଟା ମାନିଲେ ସିନା ମୋ କ କଥା ସେ ମାନନ୍ତେ।
ଅ ହଁ। ନାଇଁ ତମେ ଗୋଟେ ଥର କହିକି ତାଙ୍କୁ ତ ଦେଖ।
ଓହୋ। ଯଉ ଏଥର କହିବି ଆଉ।
ଆଜ୍ଞା। ଆଉ ଏବେ ମାନେ ଇଆଡେ ମାନେ ଆମ ଆଡେ ଆସ ବୁଲି ବୁଲାକି ଯା। ସେଠି କେତେ କେତେ ଭଲ ଭଲ ଜାଗା ଅଛି ଗୋଟେ ଦିନରେ ତମେ ବୁଲିଯିବ। ଫାଷ୍ଟ ଏଇଠୁ ଆରମ୍ଭ କଲେ ହେଇଯିବ। ଯେ ଏକ୍ଜାମ ସରୁ ଏକ୍ଜାମ ସରିଲା ପରେ ବୁଲିବ। ଆସିବ?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
ଅ ହ। ଆଉ ଆଉ କଣ ତମ ଆଡେ କଣ ଫେମସ ଅଛି? ଆଜ୍ଞା।
ସିନା ଫେମସ୍ ଆମର ଖାଲି ଗୋଟେ ପାର୍କ ଅଛି। ଆଉ ଯତନ ନଗର ବୋଲି ଗୋଟେ ଜାଗା ମାନେ ଜାଗା ଅଛି।
ଆରେ ମୁଁ ଶୁଣିଥିଲି ଶୁଣ ନା ମୁଁ ଶୁଣିଥିଲି ଯତନ ନଗର ଗୋଟେ ବିଖ୍ୟାତ ପରିଚୟ ଅଛି ବୋଲି।
ଓ ହୋ ଓ ହୋ। ଆପଣ ବି ସେ ଜାଗା ବିଷୟରେ ଜାଣିଛନ୍ତି। ଫେମସ ଜାଗା ଟା ନା ହେଇଥିପାଇଁ।
ଏକରେ ତ ଫେମସ ମାନେ କଣ ନା ଯେହେତୁ ତାଙ୍କ ଙ୍କର ମାନେ ଢେଙ୍କାନାଳ ମୁଁ ଶୁଣିଥିଲି କି ସେଇ ଏଇଟା କୋଉଠି ମାନେ ଯୋଉ ଜା ଯାଉଚି। ସେଠାକାର ରାଜା ବହୁତ ବ୍ରୁଟାଲ ଥିଲେ। ତ ସିଏ ଚାହୁଁଥିଲେ କି ମାନେ ସେତେବେଳେ ଆମର ଗୋଟେ ଥିଲା କି ବେଠି ଯୋଉଟା କୁହନ୍ତିନି କି ହେଲା। ଆମର ମୁଁ ଜାଣିବାରେ ଯତନ ନଗର ଟା ଗୋଟେ ପାହାଡ ଏରିଆରେ ଅଛି। ମାନେ ବହୁତ ପାହାଡ। ତ ସେଇ ଜାଗାକୁ ଜିନିଷ ଗୁଡା ନେଇକି ପରିବହନ କରିକି ତାକୁ ବନେଇବାଟା ବହୁତ କଷ୍ଟକର ହୋଇଯାଏ। ତ ସେ ରାଜା କଣ କରନ୍ତି ନା ହେଇକି ସେ ଲେବର ମାନଙ୍କ ସହିତ ହା ହାତୀ ମାନଙ୍କୁ ବି ସିଏ ଏମିତି ପରିଶ୍ରମ କରାନ୍ତି ଯେ ହାତୀ ମାନେ ବି କାନ୍ଦନ୍ତି। ସେଠି କେତେ ଲୋକ ପ୍ରାଣ ତ୍ୟାଗ କରିଦେଇଥିଲେ, ସେହି ମାନେ ସେଇଟା ତ ଭଗବାନ କୁହନ୍ତି କି ଯଦି କାହାକୁ ଆମେ ଦୁଃଖ ଦେବା ତାର ଲୁହରେ କେବେ ଆମେ ମାନେ ଖୁସିରେ ରହିପାରିବାନି। ତ ଭାବ ଭଗ ମାନେ ଯାହାଙ୍କର ଅନେଶତର ବଖରା କୁଆଡ଼େ ପଳେଇଲା କେମିତି ମାଟିରେ ମିଶିଗଲା ଜାଣି ହେଲାନି। ଆଉ ଗୋଟେ କାମ ପାଇଁ ଅଛି କଣ ନା ସେଟା ଲଭର ଜୋନ୍।
ଓହୋ।
ହଁ ଏବେ ସେଟା ତ ସେଇ ଏଇ ଭଳିଆ ହେଇଗଲା। ତା କରରେ ଗୋଟେ ପାର୍କଟା ଅଛି କି ସତ୍ୟ ନାରାୟଣ ସତ୍ୟ ଇଏ ପାର୍କ। ସେ ପାର୍କକୁ ମୁଁ ଯାଇଛି ଭୋଜି କରିବାକୁ। ସେ ପାର୍କକୁ ଯାଇଥିଲି କଣ ନା ମୁଁ ଯେତେବେଳେ ବି ମାନେ ବିଏସି କରୁଥିଲି ସେଇ ଟାଇମ ରେ ଆମ ବ୍ୟାଚ ଛୁଆ ଯାଇଥିଲୁ ନ୍ୟୁୟର୍ ଭୋଜି କରିବାକୁ ସେଇ ପାର୍କ କୁ।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
ସେଠି ଗୋଟେ ପ୍ରାଇଭେଟ ଏ ଅଛି। ଆଉ ମାନେ ସେଇ ଏରି ସିଆଡେ ଆମେ ସେ ଟାଇମ ରେ ଯାଇଥିଲୁ ଜଷ୍ଟ୍ ସମସ୍ତେ ଗ୍ୟାଦରିଂ ହେଇକି। ବଟ୍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
ତାର ଗୋଟେ ସାଙ୍ଗ ମତେ ତାର ମାନେ ତା ବିଷୟରେ ବେଶୀ ବ୍ୟାଖ୍ୟା କରୁଥିଲା। ସେ ମିନିମମ୍ ଚା ରି କି ଛ ଥର ଖଣ୍ଡେ ଯାଇଚି।
ଓହୋ ସାଙ୍ଗ ଖେଳାଳି ତାହେଲେ।
ଖେଳାଳି ମାନେ? ଯେତେ ଥର ଯିବ ସେତେ ଥର ଗୋଟେ ମ୍ୟାଚ ପକେଇଦବ।
ହଁ ହଁ।
ହଁ ଆରେ ଏବେ ଆର ଆଇ ଏଜାମ ଦେଇ ଯାଇଛି। ଆର ଯେମିତି ସରିଲା। ଗୋଟେ ମ୍ୟାଚ ପକେଇ ଦେଇ ଠିଆ ହେଇଛି।
ହୁଁ ହୁଁ।
ହେଁ ସେଠି ମୁଁ କହିଲି ସେଠି ତାଙ୍କର ଗୋଟେ ଗୋଟେ ମ୍ୟାଚ ପଡିଯାଏ। ଆଉ ଗୋଟ ଗୋଟେ କୋଉଠି କହିଲୁ? ଆ ସେଇ ପାଖାପାଖି ଗୋଟେ ଅଛି। ଗୋଟେ କଣ କୁହନ୍ତି ଆଗ୍ରହ ଇଏ ଫାର୍ମ ହାଉସ୍ ଟେ ସିଏ ସେଠି ସେମିତି ପନ୍ଦରଶହ ନିଅନ୍ତି। ସେଠି ବି ଗୋଟେ ମ୍ୟାଚ ତାଙ୍କ ମାନେ କ୍ରିକେଟ ଗ୍ରାଉଣ୍ଡ ଟାରେ ପନ୍ଦରଶହ ଖେଳିବାକୁ ହେଲେ ପନ୍ଦରଶହ ଟଙ୍କା ଦବ। ବାକୁ ପଡ ଏଣ୍ଟର ଫିସ୍। ସେଠି ଯାଇ ସେ ଖେଳି ଦିଅନ୍ତି।
ହୁଁ ହୁଁ।
ଆଉ ଏଇଭଳିଆ ଆଉ ଆପଣଙ୍କ ଯତ୍ନ ନବାର ଖାସିୟତ ଆଉ।
ଓହୋ ନାଇଁ ମୁଁ ଏତେ କଥା ଜାଣିନି। ମୁଁ ଟିକେ କୁଆଡେ ଯାଏନି ବେଶୀ ବୁଲାବୁଲି ପାଇଁ। ତ ହେଇଠି ଯୋଉ
ଭାଇଙ୍କ ସହିତ ଯାଆନ୍ତୁ ନା।
ନା ସେ ଜାଗା ଯଦି ଏତେ ଖତରନାକ ତାହେଲେ ଯିବିନି। ମୁଁ ସବୁବେଳେ ସ୍ପିରିଚୁଆଲ ଜାଗାକୁ ଭଲ ପାଏ ଯିବାକୁ।
ଅ ହା ନା ନା ମୁଁ କହୁନି ଯ ଯାଆନ୍ତୁ ବୁଲି ଯତନଗର ପାର୍କ କୁ ଯାଆନ୍ତୁ।
ହୁଁ ହୁଁ। ନାହା ଯିବିନି ସେ ଜାଗାକୁ।
ଯିବେନି ନହେଲେ ଅସନ୍ତୁନି। ଆମେ ଆମ ଆଡେ ଆସନ୍ତୁ। ଆମ ଆଡେ
ତାଙ୍କୁ ଏଇଟା ସବୁ ପସନ୍ଦ ନୁହେଁ।
ମୁଁ କହିଲି ମୁଁ କହିଲି। ହଁ କି ଆପଣଙ୍କ ହଜବେଣ୍ଡ୍ ଏତେ ଇନୋସେଣ୍ଟ୍। ହଁ। ସତରେ। ତାହାଲେ ଆପ୍ ଆପଣ ଆମ ଆଡେ ଆସନ୍ତୁ। କାରଣ ଆମ ସହରଟା ମନ୍ଦିର ମାଳିନୀ ସହର କୁହାଯାଏ। ପାଞ୍ଚଶହ ରୁ ଅଧିକ ମନ୍ଦିର ଅଛି। ଆଉ ବଢିଆ ବଢିଆ ମନ୍ଦିର ଗୁଡା। ଆସିବେ ବହୁତ ଜାଗା।
ପାଣି ପିଇ ଦିଅନ୍ତୁ ପାଣି ପିଇ ଦିଅନ୍ତୁ। ହଁ ଆଉ ଆ ସଂଗ୍ରାମ ଆଡେ ଦେଖିକି ଯିବେ ବହୁତ ମାନେ ବଢିଆ ବଢିଆ ଜିନିଷ। ବଢିଆ ବଢିଆ। ଜାଗା ଗୁଡା ଦେଖିକି ଯିବେ ଆଉ। ଆଉ ତାପରେ ମାନେ ଆମର ଇଏ ଗୁଡା ବି ବହୁତ ମାନେ ଖାସ୍ୟତ ଅଛି। ଯେମିତି କିି ଆମର କଣ? ଅ ଆମର ଯୋଉ ଅଛି ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିରକୁ କିଏ ବନେଇଥିଲେ? ଯଜାତି କେଶରୀ। ଯଜାତି କେଶରୀ ବନେଇଥିଲେ। ସେ ମାନେ ଗଙ୍ଗ ଡାଇନାଷ୍ଟ୍ରିକ ସେଇଥିପାଇଁ ତ ଓଡିଶାରେ ଗଙ୍ଗ ଡାଇନେଷ୍ଟୀ କୁ କୁହାଯାଏ କି ମାନେ ଗଙ୍ଗ ଡାଇନେଷ୍ଟି ହଉଛି ଗୋଲ୍ଡେନ୍ ଏରା ଓଫ ଓଡିଶା। ଯୋଉଥିରେ କି ଆମର ସେ ପ୍ରାୟ ହିନ୍ଦୁ ଆମର ଯୋଉ ସନାତନକୁ ପ୍ରମୋଟ କରନ୍ତି। ସେଥି ପାଇଁ ଦେଖିବେ ତାଙ୍କ ଟାଇମ୍ ରେ ହେଇଥିଲା କଣ? ପୁରୀ ଶ୍ରୀକ୍ଷେତ ଶ୍ରୀକ୍ଷେତ୍ର ମନ୍ଦିର। ତାପରେ ହେଇଥିଲା ଆମର ରି କୋଣାର୍କ ସନ ଟେମ୍ପଲ୍। ଆଉ ସୂର୍ଯ୍ୟ ମନ୍ଦିର ଏରା ଏତେ ଏତେ ସବୁ ଏତେ ସବୁ ହେଇଥିଲା। ଆଉ ଯଦି କହିବେ ମାନେ ମୁଁ ଇତିହାସ ଟା କେ କେତେବେଳେ କହିଦେବି ଆପଣ ଯଦି ମତେ ଫୋନ କରିବେ, ମାନେ ମୁଁ ପୁରା ବାଗରେ ଜାଣିଛି କାରଣ ଓପି ଏସ୍ ସି ପାଇଁ ଯେତେବେଳେ ମୁଁ ପଢ଼ୁ ମାନେ ସି ପାଇଁ ପଢାପଢି କରେ ନା ତ ଏରା ଭଲରେ ପଢେଇଚି। କାରଣ ଆମର ଓଡିଶାର ଆର୍କିଟେକ୍ଚର କୁ ବୁଝିବା ଦରକାର ବୁଝିକି ଜାଣିବା ଦର କାର, ଜାଣିଲେ ଗୋଟେ ଆଡମିନଷ୍ଟ୍ରେଟର ହେଇକି ମାନେ ତା ମାନେ କଣ ହେଟା କୁହନ୍ତି ତାର ରିଏନ୍ଫାଷ୍ଟଶ୍ଚର୍ ଯୋଉଟା କୁହାଯାଏ, ସେଥିରେ ହେଲ୍ପ କରିପାରିବୁ। ଆଉ କଣ ନା ମାନେ ଟୁରିରିଜମ କୁ ବି ପ୍ରମୋଟ କରିପାରିବୁ। ଆଉ ଏମିତି ଏମିତି ଜିନିଷ ତ ଆଉ।
ହୁଁ ହୁଁ।
ଆଉ। । ହଁ ହଁ। ।
ନାଇ ନାଇ ।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
ହେ ମାମା। ପିଚ୍ଛେ ଆ